ହଁ । ଶୁଭୁଚି ତ।
ହଁ, ହଁ। ଶୁଭଛି କୁହନ୍ତୁ।
ହୁଁ। ତମକୁ ଲାଇଫରେ କଣ, ମାନେ ଏମ କଣ ଅଛି ତମର ସ୍ୱପ୍ନ କଣ?
ମୋର, ଲାଇଫ ର ଏମ ତ, ସେମିତି କିଛି କହିହବନି ମୁଁ ଖାଲି, ମୋର ଏମ ଅଛି କି, ମାନେ ଗୋଟେ ହାପି ଲାଇ ରହିବାର ଅଛି। ଅମ ହୂମ। ଆଉ ମୋର ଟିଚର ଲାଇନ ଯିବାର ଅଛି, ହଁ। ହଁ ମୋର ଟିଚର ଲାଇନହିଁ, ଯିବାର ଅଛି।
ତ, ସେଥିଲାଗି ମୁଁ ଏମଏ କରିବି ନାଇଁ । ଏମେ ପରେ ଏମ ଏଡ୍ କଲା ପରେ ଯାହା ହବ ଆଉ।
ହୁଁଉଁ, ହୁଁ ମୋର ଇଛା ଥିଲା। ମୁଁ ଯେତେ ବେଳେ ଫାର୍ଷ୍ଟ ଅଟେମ୍ପ କରିଥିଲି ଆମର ସିଟିରେ ପ୍ଲସ୍ ଟୁ ପରେ, ସେତେଳେ ମୁଁ ତିନି ମାର୍କରେ ହିଁ କଟିଯାଇଥିଲି, ଯେହତୁ ଜେନେରାଲ କାଷ୍ଟ ତ ଟିକେ ପରିଶ୍ରମ ହାର୍ଟ କରିବାକୁ ପଡିବ। ବଟ ଫାଷ୍ଟ ଅଟେମଟ ଏତିକି ହେଲା, ସେଟିକେ ଇଏ କଥା। ସେକେଣ୍ଡ ଆଟେମଟ କରିଥିଲେ ମେ ବି ହେଇଯାଇଥାନ୍ତା। କିନ୍ତୁ ମୁଁ କଲିନି ଆଉ, କାହିଁକି ନା ମତେ ତା ପରେ ଲାଗିଲା ମାନେ ବହୁତ ସାରା ଏକ୍ସାମ ଦବା। ଓଟି ଓ ଟି ଇ ଟି ଭଲକି ଦେଇଦବୁ ସେ ସବୁ ଦେବାକୁ କ୍ଳିଅର କରିବାକୁ ପଡିବ। ତାପରେ ପୁଣି ସେଇ ବାହାରିଲା ପରେ ପୋଷ୍ଟିଂ ବାହାରିଲା ପରେ, ତାପରେ ବି ଏଜାମ ଦବାକୁ ପଡିବ। ତାପରେ କଣ ତମ ନିଜ ଏରିଆ ରେ ମିଳିବନି।
ହଁ। ମାନେ ସେଟା, ସିଏ ଯୋଉ ଏରିଆରେ ଦେବେ, ହୁଁ ।
ସେଠି ଯାଇକି କରିପାରିଲେ ତ, ଜବ ଟା।
ହଁ ପ୍ରାୟତଃ ଘର ଲୋକ ଡରନ୍ତି। ତାପରେ ଆମେ ତାପରେ, ସେ କୋଉ ଜାଗାରେ କଣ ପକେଇବେ, ସେଟା ବି ଠିକ ନାହିଁ ନା। ସମସ୍ତେ ସେ ଜାଗାରେ ଚଳି ପାରୁଥିବା ଦରକାର ସେ ଜାଗାରେ ଜବ କରିପାରୁଥିବା ଦରକାର ସେଇ ପ୍ରୋବଲେ ବି ଟିକେ ହଁ ସେମିତି ହଁଅଁ ଆପଣ ବି ଏଡ ଟା କରିଦେଲେନି?
ବି ଇ ବି ପାଇଁତ ଲକ୍ଷେ ନାଁ ଦେଢ଼ଲକ୍ଷ ଦେ
ନାଇଁ ନାଇଁ ଗଭର୍ଣମେଣ୍ଟ ବିଡ କରିଦେଇଥାନ୍ତି ଏଇଟା ଟିକେ ଗଭର୍ଣ୍ମେଣ୍ଟ ରେ ଟିକେ ଅ ପରିଶ୍ରମ କରିବା ପାଇଁ ପଡିଥାନ୍ତା ଆଉ ସମସ୍ତଙ୍କୁ ମିଳିନି ନ
ଦେଖିବା କଣ ହଉଛି? ଆଜ୍ଞା ପରିସ୍ଥିତି ଭଲ ନାହିଁ ତ ଟିକେ ପଢାରେ ଟିକେ ମାନେ ମନ ଆସୁନି
ହଁ ପରିସ୍ଥିତି ଯେତେବେଳେ ଭଲ ନଥିବ ମାନେ ସେତେ ସେତେବେଳେ ମାଇଣ୍ଡ ସ୍ଥିର ହବନି ମାନେ ପାଠ ପଢା ହଉ ଯେକୌଣସି ଜିନିଷ ସ୍ଥିର ହବନି ଆଉଯେବେଳେ ମାଇଣ୍ଡ ହିଁ ସ୍ଥିର ହବନି ତ ପଢାରେ ମନ କୁଆଡୁ ଲାଗିବ।
ହୁଁ। ସେଇଟା ନହଲେ ପଢେଇରେ କଣ ଅଛି ପଢିବାକୁ ଚାହିଁଲେ ମୁଁ ଏଇନା ସାଙ୍ଗେ ସାଙ୍ଗେ ପଢ଼ିବି। ମୁଁ ଉଁ ଗ୍ରାଜୁଏସନ ରେ କଣ କଲି ଯେତେବେଳେ ମୁଁ ଥିଲି ମୁଁ ଏଠି କରୁଥିଲି ଗୋଟେ କୋର୍ସ କରୁଥିଲି କୟାର ବୋର୍ଡ ରେ ସେଠୀ ସେଠୀ କଣ ତମେ ବିଜନେସ ପାଇଁକା ତମର ସବୁ ଯେମିତି ମ୍ୟାଟ ହେଙ୍କା ଡ଼େରିହଉନି ମ୍ୟାଟ ଗୁଡା ହଉ ସେଗୁଡା ଶିକ୍ଷା ହବ ତାପରେ ଅଲଗା ଜିନିଷ ପତର ଯେତକ ସବୁ ଜିନିଷ ତିଆରି ସେ ସବୁ ଜିନିଷ ଶିଖାଯାଉଥିଲା। ଦି
ଆଚ୍ଛା ଆଚ୍ଛା
ସେ ଦି ବର୍ଷ କରିଚି ମୁଁ ଯେବେଳେ କରିଥିଲି ପ୍ଲ ପ୍ଲସ ଥ୍ରୀ ମୋର ଏପଟେ ଚାଲିଥିଲା କୁଟୀର ହଁ ସେଇ ଭଳିଆ କିନ୍ତୁ ଏଇଟା ଟିକେ ମାନେ ଅଲଗରେ ୟାର ମେନ ଅଫିସ ଆମର ଏଠି କଲକାତା ସେ କାଲକାଟା ଗଲେଣି କେରଳରେ କେରଳରେ କେରଳରେ ଆମେ ଯାଇଚୁ ଇଣ୍ଟେରଣସିପ ରେ ଯାଇଚୁ ସେପଟେ ବୁଲିଚୁ ବି ମନେ ପଡିବ ବୁଲ ହଁ ବୁଲିଚୁବି ଯୋଉ ତ୍ରିବେଣୀ ତ୍ରିବେଣୀ ସଙ୍ଗମ ତାପରେ ଆମର ଯୋଉ ଆ ପଦ୍ମନାଭେଶ୍ଵର ମନ୍ଦିର ଯୋଉଟା ସେ ମନ୍ଦିର ଆମେ ସବୁ ବୁଲିବାକୁ ଯାଇଥିଲୁ ହଁ। ସେଠି ଯୋଉ ଜାଣିଥିବ ସେ ଭିତରେକୁ ଶାଢୀ ପିନ୍ଧିକି ଆଲାଉ ଝିଅ ମାନଙ୍କୁ ଡ୍ରେସ ପିନ୍ଧିକି ଆଲାଉ ନାହିଁ ସେଭିତରକୁ।
ନାହିଁ ମୁଁ ଜାଣିନି।
ଟିଭି ରେ ସେମିତି କହୁଥିଲା ହଁ ତାପରେ ସେ ଭିତରକୁ ଯିବୁ ପ୍ରଥମେ ଏତେ ଲୋକ ସେ ଭିତରେ ଏତେ ଲୋକ ଆମ ଜଗନ୍ନାଥ ପୁରୀ ମନ୍ଦିରରେ ମ୍ୟାନେଜମେଣ୍ଟ ନାହିଁ। ଆଜ୍ଞା। ହେଲା ତମେ ନ ଶାନ୍ତିରେ କେହି ଦେଖିପାରିବନି।କିନ୍ତୁ ତମେ ସେ ଜାଗାକୁ ଯିବ ମାନେ ସବୁ କଉ ଲୋକ ତମେ ଦେଖିକି ଆସିଲ କହିବ ମାନେ ପୁରା ଲାଇନ ଲାଇନ ମାନେ ଯିବ ଅପେକ୍ଷା କରିବା ପଛକେ ଆମେ ଗଲାବେଳକୁ ଟାଇମ୍ ହେଇଯାଇଥିଲା ପହଡ଼ ପଡି ଥିଲା ଦି ଘଣ୍ଟା ପୁରା ସେ ଭିତରେ ଛିଡା ହେଇଛି ଛିଡା ହେଇଛି ବସିବାକୁ କଉଠି ଜାଗା ନାହିଁ।
ସେଠି ସେଠିକାର ପରିଚାଳନା ଟା ଭଲ ଆଉ।ହୁଁ ଯୋଉଟା କି ଆମ ଅ ଆମ ଜଗନ୍ନାଥ ମନ୍ଦିରରେ ସେଇଟା ନାହିଁ ଆଉ।
ନା ସେଇଟା କହିଲି ଆଉ ସେଠି ମାନେ ବହୁତ ବଢିଆ ଲାଗିଲା ଶାନ୍ତି ପୁରା ଲାଗିବ ତମକୁ। ଆଉ ସେଠି ଲାଇଟ ଲାଗିନି ଗୋଟିଏ ବି ଲାଇଟ ଲାଗିନି ସେ ମନ୍ଦିରେ ସବୁଆଡେ ଦୀପ
ଆଚ୍ଛା ଯାହାବି ଅ ଆଚ୍ଛା ଆଚ୍ଛା।
ସେ ଦୀପ ବଡେ ଦୀପ ସେଥିରେ ଯେମତି ଆମର ଜଗନ୍ନାଥ ମନ୍ଦିର ଯେମିତି ଚାରି ଦ୍ଵାର ଅଛି ହେଲା ତାର ବି ସେମିତି ଛଅଟା ନା ଚାରିଟା ଦ୍ୱାର ଅଛି। ଗୋଟେ ପଟ ଦ୍ୱାର ବନ୍ଦ ଆଉ ବାକି ସବୁ ଖୋଲା।
ଆଛା ଆମ ଯାଜପୁରରେ ଯୋଉ ବିରଜା ମନ୍ଦିର ସେଠି ସେ ମାଆଙ୍କର ବି ଚାରି ଦ୍ଵାର ଅଛି ଚାରି ଦ୍ଵାର ଭିତରୁ ଗୋଟେ ଦ୍ଵାର ବନ୍ଦ ଯୋଉଟା କି କୁହନ୍ତି ଭୈରବ ଦ୍ଵାର। ମାନେ ଯେବେ କୁହନ୍ତି କି କଳି ଯୁଗ ଯେବେ ଶେଷ ହବ ସେବେ ସେ ଦ୍ଵାରଟା ଖୋଲିବ ସେଠୁ ଭୈରବ ବାହାରିକି ଅ ସମସ୍ତଙ୍କର ହତ୍ୟା କରିବେ। ଯୋଉଟା କି କୁହାଯାଏ ସମସ୍ତେ କୁହନ୍ତି ଏଇଟା ପୁରାଣରେ ବି ଅଛି। ଏମିତି କଥା।
ଏଇ ଜଗନ୍ନାଥ ମନ୍ଦିରରେ ବି ତ ସେଇୟା କୁହନ୍ତି।
ହୁଁ ।
ଜଗନ୍ନାଥ ମନ୍ଦିର ବି ସେଇଆ କୁହନ୍ତୁ ଫୁଲରେଟାଇ ହେଇଥିବ ଆଉ ସେଠି ବି ସେଇଆ। ଚାରି ଧାମ ଭିତରେ ଯୋଉ ଗୋଟେ ଧାମ ରାମେଶ୍ଵରମ।
ହଁ ହଁ।
ହଁ ରାମେଶ୍ଵରମ ଆମେ ଯାଇ ପରିଲୁନି ମାନେ ସେଇ ପାଖରେ ହିଁ ପୁରା ଆମେ ଯଦି ଟିକେ ଟିକେ ସାର୍ ଙ୍କୁ କନଭିନ୍ସ କରି ଦେଇଥାନ୍ତୁ ଦେନ୍ ଯାଇକି ବୁଲିକି ପଳେଇ ଆସି ଥାଆନ୍ତୁ। ସେଠି ପାହଚ ଉଠିକି ପୁରା ଉପରକୁ ଯାଉ। ଦେଖିନ ଏ ରାମେଶ୍ଵର ମନ୍ଦିର ସେଠି
ହଁ।
ଏ ଅ ତ ସେଇଟା ଶାହାରୁଖ ଖାନ ଆଉ ଦିପିକାର ।
ହଁ ହଁ ଦେଖିଛି ଦେଖିଛି ଦେଖିଛି।
ଯୋଉ ମନ୍ଦିରର ସେ ଉପରକୁ ନେଇକି ଯାଇଥିଲା ସେଇଠି ସେଇଟା ହଉଛି ରାମେଶ୍ୱର ମନ୍ଦିରଟା।
ଆଚ୍ଛା ଆଚ୍ଛା।
ହୁଁ। ହ। ସେଇ ଟାଇମ ରେ ମାନେ ଗ୍ରାଜୁଏସନ ଟାଇମ୍ ରେ ମୁଁ ଟୋଟାଲି ପଢିନି ମାନେ ବିଲ ସମସ୍ତେ ବହି ଆଣିବେ। ଲାଇବ୍ରେରୀରୁୁ ପଢିବେ ମୁଁ କଣ କରେ ଯାହା ଯାହା ବି ସବଜେକ୍ଟ ଥାଏ ସବୁ ତାକୁ ସବୁ ଫୋନ ରେ ହିଁ ମାରିକି ଦେଖେଇନି ଫୋନରେ ମାରିକି ଦେଖିକି ଆ କୋଞ୍ଚିଁନ ଥାଏ ମାନେ କାହିଁକିନା ଯାହାକୁ ପଢାନ୍ତି ସେ ଅ ମାନେ କଲେଜ ମାନେ ଯାଇ ପାରେନି ବୁକ୍ କରିକି ମୁଁ ଗୋଟେ ଗୋଟେ ରଖେ। ସେଇ କୋ୍ଚନ ଗୁଡାକ ମୁଁ କଣ କରେ ତାକୁ କପି ଯାହା ବି ଆସେ ଗୋଟେ ଥ ଥରେ ରିଡିଙ୍ଗ କରିବି ତିନି ଚାରିଟା କେବଳ ମାନେ ମୁଁ ପଢ଼ିକି ଯାଏ। ତାକୁ ସେଇଆକୁ ହିଁ ଲେଖିକି ସେ ଏଜାମରେ ଆଜି ପଢିବି ମାନେ ମୁଁ ଘଣ୍ଟେ ଦି ଘଣ୍ଟା ପାଇଁ ହିଁ ପଢିବି ତାପରେ ଯାଇକି ତାକୁ ଲେଖିବି। କାହିଁକି ନା ଯୁ ଯୁଲୋଜି ରେ ଯାହା ବି ପଡ଼େ କ୍ୱେଷ୍ଟିନ୍ ପଡେ ସବୁ ତାରି ରି ତାହାରି ରିଲେଟେଟ୍ ହିଁ ମୁଁ ଜାଣିଛି। ଆମ୍। ସେଇଥି ମାନେ ଆଉ ଯୋଉ ମୋ ବ୍ୟାଗ୍ ହିଁ ଲାଗେନି ଗୋଟେ ବ୍ୟାଗ ଲାଗେ ନା ବ୍ୟାଗ୍ ଲାଗିଛି ନା କିଛି ନାଇଁ ଯୋଉମାନେ କିନ୍ତୁ ପଢିନେ ବନେଇକି ପଢିବେ ଟିଉସନ ବି କରନ୍ତି ସେମାନଙ୍କର ବେ ବ୍ୟାଗ ଲାଗେ।
ହେଁ ହେଁ।
ଟିଉସନ କରନ୍ତି ସେ ଜୁଲୋଜି ପାଇଁ କା। ଏ ସୁନ୍ଦର ତାଙ୍କର ବ୍ୟାଗ୍ ଲାଗେ। ହ ବା ତାଙ୍କର ବ୍ୟାଗ ଲାଗେ ତାପରେ ଅ ମୋର କେତେ ଥିଲା ସିଭେଣ୍ଟି ସେଭେନ ପର୍ସେଣ୍ଟ ଥିଲା।
ଆଚ୍ଛା ଆଚ୍ଛା।
ଗ୍ରାଜୁଏସନ ର। ଏ ଘୋଷା ପାଠ ନୁହଁ ନା ମାନେ ସବୁ ଜିନିଷ କୋଉ ଜିନିଷ ଘୋଷା ପାଠ ହେଲେ ଘୋଷିଦେଲେ ମନେରହେ। ଲଜିକ ଥାଏ ଏଇଟା ଅଛି ଅ ଇଙ୍ଗ ଟ୍ରାନ୍ସଲେଟ କରି ଓଡ଼ିଆରେ ମନେରଖି ଦେଲ ସେଇଟା ଲେଖି ଦବ ସରିଲା। ମ ମାନେ କଣ ଟ୍ରାନ୍ସଲେଟ କରିପାରୁଥିବା ଦରକାର ତମେ। କେମିତି ମୁଁ ମୋ ମାନେ ଯାହା ଜାଣିଛି ତାକୁ କେମିତି ଲେଖିବି। ନହେଲେ କିଛି ନାହିଁ। ଏଇ ଠୁବି ଯୋଉଠିକି ଗଲେ ବି। ହଉ। ପଢାରେ ମାନେ କହିଲେ ପଢାରେ ମୋର କିଛି ଇଏ ନାହିଁ ପଢାରେ ମୋର ବହୁତ ବଢିଆ ମୋର ପଢାରେ। ହୋପ୍ ମିଳିଲାନି ମୋତେ ଆଗକୁ ବଢିବା ପାଇଁ।
ହଁ ନା ବେଳେ ବେଳେ ସେଆ ବି ହୁଏ ବହୁତ ପିଲାଙ୍କ କ୍ଷେତ୍ର ମୁଁ ଦେଖିଛି ମାନେ ପଢାରେ ସେମାନେ ବହୁତ ଭଲ ଥିବେ କିନ୍ତୁ ତାଙ୍କୁ ମିଳିବନି ତାଙ୍କୁ ସୁଯୋଗ ମିଳିବନି। ଆଗକୁ ପଢିବା ପାଇଁ ତାଙ୍କ ସେ ଯାହା ତାଙ୍କର ଡ୍ରିମ୍ ଥିବ ସେଇଟାକୁ ଇଏ କରିବା ପାଇଁ।
ହଁ ମାନେ ସବୁ ଜିନିଷ ଠିକ୍ ଠାକ୍ ଥିବ ପଇସା ନଥିବ। ଯାହା ପାଖରେ ପଇସା ଥିବ ତାପରେ ପଢିବାକୁ ଇଚ୍ଛା ନଥିବ।
ହୁ ହୁ।
ହଳଦିଆ। ଆ ସେ ଜୀବନ ସେଇଆ। ଆଜି କଣ କୁଆଡେ ବୁଲିବାକୁ ଯାଉଚ।
କୁଆଡେ ବୁଲାବୁଲି କରିବା ପାଇଁ ନାହିଁ ହାଲୋ।
ଆଉ ଏ ମାନେ ସଭିଏଁ ଖରା ଛୁଟିରେ କୁଆଡେ ଯାଇନ ପରିବାରଙ୍କ ସହିତ।
ନାଇଁ ଖରା ଛୁଟିରେ ମୁଁ କୁଆଡେ ବି ଯାଇନି ଏଥର। ଏଥର ତ ଯୋଉ ଗରମ ଗରମ ହେଲା।
ଆଉ ପରିବାରରେ ମାନେ କୁଆଡେ ଯାଉନ ବୁଲାବୁଲି ପାଇଁ।
ନାଇଁ ଯାଉ କିନ୍ତୁ ଏଇଥର ଖରା ଛୁଟି ରେ କୁଆଡେ ବି ଯାଇନୁ। ଅଁ କାଇଁ ଏଥର ଯୋଉ ଖରା ଗରମ ହେଲା। ଘରେ ହିଁ ସବୁ ରହିଲୁ ଆଉ କୁଆଡେ ଗଲୁଣି।
ବହୁତରେ ଆଉ ଏ ଗାଁ ପଟ ମାନଙ୍କରେ ଅଧିକ ଭୁବନେଶ୍ଵରରେ ଏତେ ଜଣା ପଡୁନି। ଗାଁ ପଟେ ବହୁତ ଖରା ଜଣାପଡୁଚି ଅଧିକ ଗଛପତ୍ର ଥାଇକିବି
ହଁ ଖରା ତ ଖରା ଖରାକୁ ନ ବାହାରିଲେ ବି ଖରାକୁ ନ ବାହାରିଲେ ବି ଗୁଳୁ ଗୁଳି ଟା ଯୋଉ ଭଳିଆ ହଉଛି। ଉଁ ଘର ଭିତରେ ବି ରହି ହଉନି।
ଗୁଳୁ ଗୁଳି ଲାଗୁଛି। ଖରାରେ ମୁଁ ଏ ଟାଇମ୍ ମୁଁ ପୁରୀ ଯାଇଥିଲି।
ଆପଣଙ୍କ କଥା ଟିକେ ଶୁବୁନି କ୍ଲିୟର।
ହଁ ମୁଁ କାଟିକି ନହେଲେ କରୁଛି ଆଉ ଥରେ।